ହଁ।
ଆଉ କଲ୍ କରିଚେ ନା କେ ମୁଁ ଯଦି କଣ କରୁଛନ୍ତି ଦେଖିଆ ବହୁତ୍ ଦିନ ହେଲାଣି କଲ୍ ଫଲ୍ କରିନି ପଚରିଦେଲି କଣ କରୁଛ ଆଉ?
ଯାହା ହଉ ତୁ ତ ଫୋନ କରୁଛୁ ଆଉ ତ କେହି ଫୋନ୍ ଫାନ୍ ବି କରୁନାହାଁନ୍ତି।
କଣ ପାଇଁ?
କେଇ ଆଣି କଅଁ ପାଇଁ ଆମର ସରିଗଲା ପାଠ ପଢା ସେତେବେଳେ। ଭଉଣୀ ଭଉଣୀ ଦିଦି ଦିଦି ହଉଥିଲେ ଏଇନା କାଇଁ? ଗୋଟେ ଫୋନ ନାହିଁ କି ଗୋଟେ କଥାବାର୍ତ୍ତା ନାହିଁ।
ତମ ବ୍ୟାଚ୍‌ ପିଲା ତମ ବ୍ୟାଚ୍ ପିଲା କ କଲ୍ କରୁନାହାନ୍ତି?
ହୁଁ ହଁ ଆମର ଖାଲି ମୋର ଜଣେ ସାଙ୍ଗ ବହୁତ ଭଲ ସାଙ୍ଗ ସିଏ କରୁଚି ନହେଲେ ଆଉ ଏତେ କରୁନାହାନ୍ତି ସେ ଜଣେ ହିଁ ମୁଁ ଯା ସହିତ ମିଶେ
ଉୁଁ
ସିଏ ମତେ ସବୁବେଳେ ଫୋନ କରୁଛି ମୋର ଗୋଟେ ଛୋଟ ବେଳ ସାଙ୍ଗ ସିଏ ପଢୁଥିଲା ମୋ ବିଭାଗର ଅବଶ୍ୟ ନୁହେଁ ଅଲଗା ବିଭାଗରେ ସିଏ ଫୋନ କରୁଛି ଆଉ ମୋ ବିଭାଗରେ ଜଣେ ସିଏ ବି ଫୋ ଫୋନ୍ କରୁଛି
ହଁ ତମର ର ରେଜଲଟ୍ ବାହାରିଲାଣି? ଦେଖି ପାରିବ ଆଚ୍ ତମର କ୍ଲ୍କିଅର ସବୁ?
ହଁ ମୋର କ୍ଲ୍କିଅର ମୋର କୋଉଥିରେ କିଛି ଲାଗିନି ମୋର ସତୁରି ପରସେଣ୍ଟ ଅଛି
ଟୋଟାଲି ସେଭେଣ୍ଟିପରସେଣ୍ଟ ଉ ସମ୍ପୂର୍ଣ ମାର୍କ କେତେ?
ସମ୍ପୂର୍ଣ୍ଣ ପଚିଶ କି ଛବିଶ। ପଚିଶ ବୋଧେ ମୋର ଅଛି ଉଣେଇଶ ଚଉତିରିଶ।
ଆମର ସମ୍ପୂର୍ଣ୍ଣ ମାର୍ଗ ଆମେ କେତେ ଜାଣିପାରୁନୁ। ଆମର ତ ବହୁତ ପ୍ରକାର ହେଇଯାଇଛି ଆମକୁ ବି କହିନାହାନ୍ତି କାଇଁ।
ତମର ବହୁତ ହବ କାହିଁକିନା ତମର ଆହୁରି ଅଲଗା ଅଲଗା ସବଜେକ୍ଟ ସବୁ ଆଡ଼େ ହେଇଛି ନା।
ଆଉ ତମେ ପଚିଶ ମାର୍କ କଣ ଦଉଥିଲ ଆମେ ସେଇଟା ଶହେ ମାର୍କ କାମ ହେଇଯାଇଛି। ଏଠି ତାପରେ ଆମର କୋଡିଏ ମାର୍କରେ କଣ କହିଲ ଧର ପାଞ୍ଚଟା ସବଜେକ୍ଟ ଆମର ଛଅଟା ଆଉ ହଁ ଛଅଟା ବିଷୟ ଆଉ ତମର କଅଁ କହିଲ ଆମର ଏଇ ଯୋଉ ହଉଚି କଣଇଣ୍ଟରନାଲ କୋଡିଏ ମାର୍କ ସେମିଷ୍ଟାର
ହୁଁ।
ଶହେ ମାର୍କ।
ସେଇଟା ତ ଆମର ବି ହଉଥିଲା ତ ଆମର ହଉଥିଲା କିନ୍ତୁ ବିଷୟ ଉରା ଆମର ଯାହା କମ୍ ଥିଲା ତମେ ଅଧିକା ନଉଚ଼।
ତେବେ ଆମର ଅଧିକା ବହୁତ ଟେନସନ ବି ପାଠ ବି ପଢ଼ି ହଉନି କିଏ ଏତେ ପାଠ ପଢ଼ିବ
ହଁ ଏମିତି କଣ ଥିଲା? ଆ ବିିଭାଗର ଯେତିକି ରହିଲା ତମର ପାଞ୍ଚଟା କି ତିନିଟା ତା ବ୍ୟତୀତ ଅ ଯୋଉଟା ବାଧ୍ୟତାମୂଳକ ସବ ବିଷୟ ଯୋଉଟା ସେଇଟା ଗୋଟେ ରହୁଥିଲା
ଆଉ ଗୋଟେ ଚୁଜ କରୁଥିଲ କଣ ତମେ ଆଉ
ହଁ ସେଟା ପାଞ୍ଚଟା ରେ ରହୁଥିଲା
ତାର କମ୍ପଲସରୀ ଆଉ ଗୋଟେ କଣ ଛୋଟ ପଚିଶ ମାର୍କ କଣ କରନ୍ତି ନା କଣ? ମୁଁ ତ ଜାଣିନି ଭଲ
ସେଇଟା ମାନେ ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ବର୍ଷ ତମେ ପାଞ୍ଚଶହ ରୁ ଛଅଶହ ଲେଖା ମାର୍କ ର ପରୀକ୍ଷା ଦବ
କେବେବି ହେଇଚି ପ୍ରତ୍ୟେକ ବର୍ଷ ବା ଆମେ ଦିଟା ସେମିଷ୍ଟାର ରହୁଚି।
ହୁଁ ହୁଁ ଏଠି ଏ ହଁ ଏଥିରେ ଛଅଶହ ହେଲେ ଏଥିରେ ଛଅଶହ ଆଉ।
ହଁ ଏଟିକେ ଅଧ୍ୟିକ।
ମୋତେ ପଞ୍ଚମ ଷଷ୍ଠ ସେମିଷ୍ଟାରଟା ବହୁତ୍ ଶୀଘ୍ର ପଡ଼ିଯିବ।
ବହୁତ୍ ଶିଘ୍ର। ଚତୁର୍ଥବି ତମେ ସମୟବି ପାଇବନି ହେଇ ରଜ ଛୁଟି ଖୋଲିଲେହିଁ ଅ ପନ୍ଦର ଦିନ କି କୋଡ଼ିଏ ଦିନି କ୍ଲାସ୍ ହେଇଥିବ ଆଉ
ଆ ରହୁ କିନ୍ତୁ ଚ ପ୍ରଥମ ଆଉ ଚତୁର୍ଥ ବହୁତ୍ ସମୟ ଲାଗିବ କାହିଁକି କହିଲ ଆମର ଏଇଟା ଛୁଟି ମିଳଲା ମିଳିଗଲା ଦେଢ ମାସ୍
ତା ପୂର୍ବରୁ ଦିମାସେ ପୂର୍ବରୁ ଆମର କ୍ଲାସ୍ ଚାଲିଥିଲା ତମର ଯୋଉ ଫେରୱଲ ଫେରୱଲ ଥିଲା ତମେ ଯଉ ବିଦାୟ ନେଲ
ହୁଁ।
ତଥାପି ଦିମାସ ଖଣ୍ଡେ ହେଇଗଲାଣି ମୋର ତମ ଲାଷ୍ଟେ ତମର ତମ ଏକ୍ଜାମ୍ ରୁ ମୁଁ ପାଖାପାଖିତ ମାସେ ଉପରେ କଲେଜ୍ ଯାଇଚି।
ନା ଯାଇନୁ ଦେଖେ ଆମ ଦେଖ ଆମେବି କୋଉ ଆଇଲୁକି ଆମର ଧର ମେରେ ଗୋ ଗୋଟେ ଏଗ୍ଜାମ୍ ସରିଲା ନା ମେରେ ମେରେ ସିନା ଆମର ଷଷ୍ଠ ସେମିଷ୍ଟାର ହେଲା ତାପୂର୍ବରୁ ଆମେ ଏପ୍ରିଲରେ ବିଦାୟ ନେଇ ଆଇଲୁ
ହଁ ହଁ।
ତା ପୂର୍ବରୁ ଆମେ ଆମେବି ଯାଇନୁ ଖାଲି ବିଦାୟ ନେଲୁ ତାପରେ ଆଉ ଗଲୁନୁ ତାପରେ ତମ ବ୍ୟାଚ୍ ର ପିଲାମାନେ ପଢୁଥିଲେ ରଜ ଛୁଟି ଦିଆହେଲା ପର୍ଯ୍ୟନ୍ତ ସେମାନେ ସବୁ ଯାଉଥିଲେୁ ତୁ ହୁଁ କହ?
ମାସେ ଖନ୍ ତମ ଷଷ୍ଠ ସେମିଷ୍ଟରର ମାସେ ଖଣ୍ଡେ ପୂର୍ବକୁ ଯାଇନା ବୋଧେ କ୍ଲାସ୍ ଫ୍ଲାସ୍ ଏତେ ହେଇନି ତମର?
ନା ନା ଆମର ନାହିଁ ଆମର ସବୁ ସରି ଯାଇଥିଲା।
ସରିଯାଇଥିଲା ଖାଲି କଣ ପାଇଁ ପ୍ରୋଜେକ୍ଟ କଣ ପ୍ରସ୍ତୁତ କରୁଥିବ ନାଇଁ?
ହଁ ସେଇ ସବୁ କରିବା ପାଇଁ ଆମେ ସବୁ ପ୍ର ପ୍ରତ୍ୟେକ ପିଲା ନହେଲେ ଗୋଟେ ଆମେ ସ ମିଶିକି କେତେ ଜଣ ପିଲା ମିଶିକି କଲୁ କିନ୍ତୁ ପରେ ଆମକୁ ସାର୍ ଆମକୁ ଠିକ୍ ସମୟରେ ଆମେ ଯାଇପାରିଲୁ ନୁ ବୋଲି ସାର୍ ଆମକୁ ସମୟ ଦେଇଥିଲେ ଆମେ ଯାଇ ପାରିଲୁନୁ ବୋଲି ସାର୍ ରାଗିକି କହିଲେ ନାଇଁ ନାଇଁ ତମେ ପ୍ରତ୍ୟେକ ମାନେ ଗୋଟେ ଜଣେ ଜଣେ ପିଲାହିଁ ଗୋଟେ ଗୋଟେ ପ୍ରୋଜେକ୍ଟ କର।
ଜଣେ ଜଣେ ପିଲା ମାନେ କୋଉ କୋଉ ବିଷୟରେ ପ୍ରୋଜେକ୍ଟ ଦେଇଥିଲେ ତମକୁ?
ଆମର ବିଷୟତ ବହୁତ୍ ଦେଇଥିଲେ ଆ ମୁଁ ମୋର ଗୋଟେ ସାଙ୍ଗ ସିଏ ଆମେ କରିଥିଲୁ କି ଉଣେଇଶହ ସଚାଳିଶି ମସିହା ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ ହେଲା ତାଭିତରେ କଣ କଣ ସବୁ ପର୍ଯ୍ୟାୟ ରହିଚି ଆମେ ଗୋଟେ ଉଣେଇଶଶହ ସତଚାଳିଶ ମସିହାରେ ଉଣେଇଶ ଶ ନା ନା ଦେଶ ସ୍ଵାଧୀନ ହେଇଥିଲା ଉଣେଇଶ ସତଚାଳିଶ ଉଣେଇଶହ ଛତିଶିରେ ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶ ହେଲା ଉଣେଇଶହ ଛତିଶିରୁ ଉଣେଇଶହ ଅଠଚାଳିଶି ତା ଭିତରେ କଣ କଣ ସବୁ ହେଲା ସେଇ ବିଷୟରେ ଗୋଟେ ପ୍ରୋଜେକ୍ଟ ଆମକୁ ଦିଆ ହେଇଥିଲା
ନୂତନ ସବୁ ଜିନିଷ କଣ କଣ ହେଲା କଣ ଆଇନ ବ୍ୟବସ୍ଥା କଣ ସବୁ
ହଁ ସେଇ ସବୁ ବିଷୟରେ ତାପରେ ଆମର ଆଉ ଜଣେ ଆମର ସାଙ୍ଗ ଆମ ବ୍ୟାଚରେ ସେ ସବୁଠୁ ଭଲ ପଢେ ସେ ଝିଅ ସେ ବି ଜଣେ ନେଇ ସିଏ ଗୋଟେ ନେଇଥିଲା କି ଅ ପୁରାତନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ନାରୀର ବ୍ୟବସ୍ଥା କି ନାରୀର ଅବସ୍ଥା କଣ ନାରୀର ସ୍ଥିତି କଣ ସେ ସବୁ କଣ
ପୁରାତନ ମାନେ ଆନସିଏଣ୍ଟ ମାନେ ହଁ ପୁରାତନ ବୁଝିପାରିଲି ସେଇ ସେଇ ବେଳଠୁ
ହଁ ସେଇ ବେଳଠୁ ଏବେ ଏବେ ପର୍ଯ୍ୟନ୍ତ
ଵର୍ତ୍ତ ମାନେ ନାରୀ ର ବ୍ୟବସ୍ଥା କିପରି
ବେ ନାରୀର ଅବସ୍ଥା ହଁ ନାରୀ କି କିପରି ଥିଲା ତାର ଚଳନ ପ୍ରଚଳନ ତାକୁ କଣ ପାଇଁ ତାକୁ କଣ ପାଇଁ ବାରୁଥିଲେ ଏଇ ସବୁ ବିଷୟରେ ହଁ ଘରୁ ବାହାରି ପାରୁଥିଲା ନାଇଁ ବାଲ୍ୟ ବିବାହ ହଉଥିଲା ଏ ସ ସବୁ ବିଷୟରେ ସିଏ କରିଥିଲେ ଆହୁରି ଆହୁରି ଆମର କେତେଜଣ ପିଲା ପ୍ରାୟତଃ ଏଇ ବିଷୟଟି କୁ ଆଠ ନଅ ଜଣ ପିଲା ନେଇଥିଲେ ସେଇଟା ହେଲା କି ଶିକ୍ଷା ବ୍ୟବସ୍ଥା ଏଇ ବିଷୟ ଟା ନୁହେଁ ଆଉ ଗୋଟେ ବ୍ୟବସ୍ଥା ସେ ହେଲା କି ଶିକ୍ଷା ବ୍ୟବସ୍ଥା
ତମ ଆମ ଯୋଉ ବିଭାଗର ଯ ପ୍ରଥମ ହେଲା ସେଇ ପିଲା ଟା
ନା ନା ସିଏ ନୁହେଁ ଆମ ବିଭାଗରୁ ଯେ ପ୍ରଥମ ହେଲା ସିଏ ଆମର ତ ଗୋଟେ ମାର୍କ ଗୋଟେ ମାର୍କ ପାଇଁ ମାନେ ଏପଟ ସେପଟ ହେଇଗଲେ ଯିଏ ସବୁବେଳେ ପ୍ରଥମ ହୁଏ ହଁ ପତଳା ହେଇକି ଯେ ସିଏ ହେଲାନି ଯିଏ ସବୁବେଳେ ହୁଏ ସିଏ ହେଲାନି
ସେ ସବୁବେଳେ ପ୍ରଥମ ହୁଏ ସିଏ ପ୍ରଥମ ହେଲାଣି ଯିଏ ସବୁବେଳେ ଦ୍ଵିତୀୟ ହୁଏ ସିଏ ହେଇଗଲା
ପ୍ରଥମ ହେଇଗଲା ଗୋଟେ ମାର୍କ ପାଇଁ
ଉଲଟା ପାଲଟା ହେଇଗଲା ସେ ଯୋଉ ଆଉ ବୁଝାୁଝ ରେ ମ ଆମ ସବୁ ସରସ୍ଵତୀ ପୂଜା ହଉ ଗଣେଶ ପୂଜା ହଉ ହ ଟିଚର୍ସ ଡେ ହଉ କିମ୍ବା ଆମର କଣ କ ଗୁରୁ ଦିବସ ହଉ ଶିଶୁ ଦିବସ ହଉ ସେ ସବୁ ବୁଝାବୁଝି କରନ୍ତି ତ
ହଁ ହଁ
ହଁ ଜାଣିପାଇଲୁ ଜାଣି ପାଇଲୁ
ହଁ ସିଏ ହିଁ ସିଏ ହିଁ ଏଇ ବିଷୟ ଟା ନେଇଥିଲେ କି କିଏ ନେଇଥିଲେ କଣ ନାରୀର ଅବସ୍ଥା କିପରି ରହୁଛି ସେ ନେଇଥିଲେ ଏଇ ବିଷୟ ଟା
ସାତ ଆଠଜଣ ନେଇଥିଲେ ନା
ନା ନା ସ୍ ସିଏ ହିଁ ଏକା ନେଇଥିଲେ କିନ୍ତୁ ଯିଏ ପ୍ରଥମ ହେଲେ ଆମର ଷଷ୍ଠ ସେମିଷ୍ଟାରରେ ସେଇ ହିଁ ସ୍ ସେଇ ତାଙ୍କୁ ମିଶେଇକି ଆଠ ନଅ ଜଣ ଗୋଟେ ବିଷୟ ନେଇଥିଲେ ଶିକ୍ଷା ବ୍ୟବସ୍ଥା ଉପରେ ସିଏ ବି ସେମିତି ନେଇଥିଲେ କି ପୁରାତନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଶିକ୍ଷାର ବ୍ୟବସ୍ଥା କେମିତି ଥିଲା ପାଠ କିଏ ପଢ଼ୁଥିଲା ନ ପଢ଼ୁଥିଲା
ସବୁ ପ୍ରକାର ସେ କଣ ଆଦ କଣ ହଁ
ପ୍ରଥମେ କଣ ଆସିଲା ଏଇ ସବୁ ବିଷୟରେ ସେ ସବୁ ନେଇଥିଲେ ସେ ଆଠ ଜଣ ନେଇଥିଲେ ତମ ଭାଇ ବି ନେଇଥିଲେ।
ଏ ମିଶି ମାଶ କରିଦେଇ ଥିବେ ଆଉ।
ହଁ ଆଠ ଜଣ ଏଇ ଗୋଟିଏ ବିଷୟଟିକୁ ନେଲେ ତାପରେ ଆଉ ବି ହଁ ଭଲ ହେଇଛି ତାପରେ ଆଉ କ ଣ କହିଲ?
ପିବେ ସାହାଯ୍ୟ କରିଥି ବେ ଜନ ଜଣଙ୍କୁ ଧର ଗୋଟେ ବିଭାଗର ନା ଗୋଟେ ରୁମ ରେ ଗୋଟେ କକ୍ଷର ପଢୁଛନ୍ତି ସମସ୍ତେ ସମସ୍ତଙ୍କ ପାଖ ନମ୍ବର ଅଛି ତମେ ସମସ୍ତଙ୍କ ସ କଥା ଉଛନ୍ତି ଏଇଟା କଣ ହେଲା ସେଇଟା କଣ ପାଇଁ ଲେଖାହବ କଣ ଲେଖା ହବ କଣ ଲେଖା ହବ
ସାର୍ ଆମକୁ ଆମେ ଦେଖିଲୁ ମାନେ ପିଲା କିଛି କହିନାହାନ୍ତି ଖାଲି ଠିଆ ହେଲେ କିଛି ପ୍ରଶ୍ନର ଉତ୍ତର ଦେଇପାରିଲନି କି କିଛି ବୁଝେଇ ପାରଲେନି ତା କୁ ମିଳିଛି ଅଶୀ ବୟାଅଶୀ।
ହଁ।
ଶହେରୁ ଅଶୀ ବୟାଶୀ ତାଙ୍କୁ ମିଳିଛି ଆମେ କହିକି ଏ ଆମେ ଆମ ମାନେ ଆମେ ଠିକ ବୋଲି ପ୍ରମାଣିତ କରି କି ପ୍ରୋଜେକ୍ଟ କଣ ପାଇଁ କଲୁ କାହିଁ କଲୁ ବେଶୀ ପ୍ରଶ୍ନର ଉତ୍ତର ଦେଇକି ଆମକୁ ଅଣା ଲବେ। ସାର ଏମିତି କଲେ ସାର କହିଲେ କି ନାଇଁ ଆମେ ଏମିତି କରାନି ସମସ୍ତଙ୍କୁ ସମାନ ଦବା ଆମର ଜଣେ ସାର୍ ଅଛନ୍ତି ସେ ସାର୍
ବିଭକର ମୁଖିଆ।
ହଁ ମୁଖିଆଜୀ ହଁ ମୁଖିଜୀ ସେ କହିଲେ ଆମେ ସମସ୍ତଙ୍କୁ ସମାନ ଦବା କି କହୁ କି ନ କହୁ।
ମୋର ତ ସେ ଯେଉ ଆଟେଣ୍ଡାନ୍ସ ଯେଉଁ ପଡ଼େ କଣ ପଡ଼େ ସେଇଟା?
ହଁ।
ଆଟଣନ୍ତି ପଡେ ସେଟା ବି ମୋର ତ ସେଇଆ ହେଲା ନା ଯିଏ କଲେଜ ଆସୁନାହାନ୍ତି ତାଙ୍କୁ ପାଞ୍ଚ ରୁ ପାଞ୍ଚ ମିଳିଛି ଯିଏ କଲେଜ ଯାଏ ପ୍ରଥମ ପ୍ରଥମ ସେମିଷ୍ଟାର ତ ମୋର ବାହାରି ନା ଆଉ କୋଉ ଥରେ ବାହନ୍ତିି
ହ
ସବୁବେଳେ କଲେଜ ଯାଏ ଯାହାକୁ ପଚାରିବେ ସିଏ କହିବେ କଲେଜ ଆସିକି ଡିପାର୍ଟମେଣ୍ଟ କ୍ଲାସ କରେ ବିଭାଗ ବିଭାଗର କ୍ଲାସ କରେ ତାକୁ ମିଳିଛି ତିନି ଆଟନାସ୍ ମାର୍କ, ସେଇଥି ତମର ଦୁଇ ମାର୍କ ବଢ଼ି ଯାଇଥାନ୍ତା।
ହଁ ସେଇଆ ହେଲା କଥା। ଆଉ କଣ କହୁଛୁ କ ସମୟ ସମୟ ସେସ ସମୟ ପରିସ୍ଥିତି ଦେଖିକି ସାର୍ ମାନେ ଏଇଆ ହିଁ କରିବେ ନହେଲେ ଆଉ କିଛି ହୁଏ ମାନେ ଯୋଉ ପିଲା ତାଙ୍କୁ ମାନେ ଭଲ ଲାଗୁଥିବ କି କଣ ତାଙ୍କ ପସନ୍ଦରଥିବେ ତାଙ୍କୁ ଦେଇଦେବେ
ହଁ ହଁ ହଉ ତମେ ରଖ।
ହଉ ହଉ। ରଖ ତମେ?
ହ ହ।